ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡାମ୍।
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର।
ହ୍ୟାଲୋ। ହଁ ଭଲ ଅଛି ଆପଣ?
ଭଲ ଆଉ କଣ କରୁଥିଲେ।
ଏଇ ଟିକେ କାମ ଥିଲା ତ ବ୍ୟାଙ୍କ ଯାଇଥିଲି ଆସିଲି ଆଉ।
ଆଉ ଆପଣ କଣ କରୁଛନ୍ତି।
ମୁଁ ବସିଥିଲି ଏବେ ଆଉ।
ଆଉ ସ୍ଥିତି କେମିତି ଖରା କେମିତି?
ଆଜ୍ଞା।
ଖରା କେମିତି କରୁଛି ସେପଟେ?
ଖରା ସକାଳୁ ଟିକେ ହେଇଥିଲା ଯୋରେ ଏବେ ଟିକେ ମାନେ ମେଘ ମେଘ ପାଗ। କରି ଦେଇଛି।
କିନ୍ତୁ ଗୁଳୁ ଗୁଳି ଟା ପ୍ରବଳ ହଉଛି ଆଉ। ବର୍ଷା କାଲି ହେଇଥିଲା ଚାରିଟା ବେଳେ।
ହଁ ସେଟା ହିଁ ହଉଛି କାହିଁକି ସନ୍ଧ୍ୟା ଟାଇମ୍ ରେ ବର୍ଷା ଟା ହେଇଯାଉଛି। ଆଉ ଦିନ ବାରଟାରେ ସେମିତି ଖରା ତ ବହୁତ ଆଉ।
ହଁ।
ଆଉ ଆପଣଙ୍କ ଘର କୋଉଠି?
ଘର ବରଗଡ଼ ଆପଣଙ୍କ ଘର କୋଉଠି?
ଆମର କଟକ।
ଆଉ ରଜ ଟା ଏମିତି ପାଲନ କଲେ ଟିକେ କୁହନ୍ତୁ? ଆପଣଙ୍କ ସେପଟେ ତ ସେମତି ବହୁତ ବଢ଼ିଆ ଥିଲା। ହୁଁ।
ହଁ ଯେ ମୁଁ କିନ୍ତୁ ମାମୁଁ ଘରକୁ ପଳେଇଥିଲି ଯାଜପୁର ଯାଇଥିଲି ସେ ରହି ପାଞ୍ଚ ଦିନ ଖଣ୍ଡେ ରହିକି ତାପରେ ଗୋଟେ ଏକ୍ଜାମ ଥିଲା ରଜ ପୂର୍ବ ଦିନ। ଏଇ ସଜବାଜ ଦିନ ଏକ୍ଜାମ ଗୋଟେ ଥିଲା ଏଣ୍ଟ୍ରାନ୍ସ ଥିଲା ପଳେଇ ଆସିଲି ସେଇଦିନ ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲି ଆଉ।
ସେମିତି କଣ ତିନି ଦିନରେ କଣ ସଜବାଜ ଦିନେ କହିଲେ ଆମ ଏପଟେ ତ ସେମିତି ବେଶୀ ପାଲନ କରନ୍ତିନି ସେଇଟା।
ମାନେ ଆମ ଏପଟେ ସେଇ ଦିନରୁ ସଜବାଜ ରୁ ଷ୍ଟାର୍ଟ।
ଓ ହୋ।
କଣ କରନ୍ତି ଟିକେ କୁହନ୍ତୁ କଣ କଣ? ପୋଡ଼ ପିଠା ଏଇଟା ମାନେ ବି ସବୁ ତିଆରି କରନ୍ତି।
ହଁ ପୋଡ଼ ପିଠା କରନ୍ତି ଚକୁଳି ନର୍ମାଲହରିକ ଚକୁଳି ହରିକା ବି ହୁଏ।
ହୁଁ। ବଢ଼ିଆ ହୁଏ ଆପଣଙ୍କ ସେପଟେ ରଜ ଟା ଆମ ଏପଟେ ତ ସେ ସେମତି ବେ ସି ରଜ କରା ହୁଏନି ବାକି କରନ୍ତି ସେମତି ନାଇଁ କର ମାନେ ସେ ସମସ୍ତେ ପୁରା ଦୋଳି ଲଗେଇକି ସଜବାଜ ଦିନ ଯେମିତି ଟିକେ ରେଡି ହେଇଛି କହନ୍ତି ସେମତିନା ବାକି ସେପଟେ ସେ ଆମ ଟିକେ ବେଶୀ କରନ୍ତି ମୋ ଜାଣିବା ଅନୁସାରେ।
ହଁ ଆମ ଏପଟେ ଟିକେ ଭଲସେ ହୁଏ ଆଉ। ଆଉ ଆପଣ କୁଆଡ଼େ ଯାଇଥିଲେ ରଜରେ ବୁଲିବା ପାଇଁ?
ମୁଁ ତ କୁଆଡ଼େ ଯାଇନି, ହେଲେ ସାଙ୍ଗମାନେ ଥିଲେ ସାଙ୍ଗରେ ସେମିତି ଗଲା ଆଉ ସେ ଦିନଟା।
ହୁଁ ହୁଁ।
ଯାଜପୁରରେ ବି ରଜ ଟା କଣ କରାଯାଏନି? ପାଲନ କରାଯାଏନି?
ନାଇଁ ଏତେ ବି ହୁଏନି।
ଓହୋ। ଏତେ ଆମ କଟକ ସାଇଡ ରେ ଟିକେ ବେଶୀ କରନ୍ତି ନା
ହଁ ହଁ। ହଉ।
ହଉ ଆପଣଙ୍କ ସେପଟେ, ମୁଁ ସକାଳୁ ତ ଖାଇଥିଲି ଇଟଲି। ଇଟିଲି ତିଆରି କରିଥିଲି, ମୁଁ ନିଜେ କରିଥିଲି।
ବଢିଆ ଆଉ।
ଆଉ ଆପଣ କଣ ଖାଇଥିଲେ?
ମୁଁ ରୁଟି ଭଜା ଆଉ।
ନିଜେ ତିଆରି କରିଥିଲି?
ନାଇଁ ମାମା କରିଥିଲେ।
ଓ ଆଉ କଣ କଣ ଆସେ? ଖାଇବା କିଛି ତିଆରି କରିଛନ୍ତି?
ହଁ ହଁ ଆସେ ସବୁ ଆସେ।
ସବୁ ଆସେ ହଁ ଟିକେ ଶିଖେଇଦବେ ତାହେଲେ ଆଉ।
ହଉ ଶିଖେଇଦବି ଆଉ।
ମତେ ତ ସେମତି କିଛି ନା ମୁଁ ଜାଣିନି, ସେମତି କେହି କିଛି ଘର ଲୋକ ରାନ୍ଧିଲା ସମୟରେ ଟିକେ ବସିକି ଦେଖିକି। କିଛି କିଛି ତିଆରି କରିପାରେ ଆଉ ବେଶୀ ନାଇଁ।
ମୁଁ ତ ଏଇଟ କ୍ଲାସ ରୁ ମାନେ ଶିଖିଛି ମାନେ ମତେ କେହି ଶିଖେଇବି ନାହାନ୍ତି ମୁଁ ସବୁ ଦେଖି ଦେଖି ଶିଖି ଯାଇଚି।
ହ ସେମିତି କଣ ଶିଖା ଯାଏ କି ସେଇଟା ଦେଖି ଦେଖି ହିଁ ଶିଖିବା କଥା। ମୁଁ ବି ଏବେ ଏବେ କଣ ହଷ୍ଟେଲରେ ରହିଲି ତ ହଷ୍ଟେଲ ତାପରେ ଏବେ ଘରେ ରହୁଚି ଆସିଚି ତ ଘରୁ ଦେଖିକି କି ଶିଖି ଯାଉଚି।
ଆପଣ କଣ ପଢୁଛନ୍ତି ଏବେ?
ଇସ୍ୟୁ କରିପାରେ। ଯେଣ କିି ଚଲି ତ ସମସ୍ତେ ତିଆରି କରିପାରନ୍ତି ଇଟଲି ଟା
ହଁ।
ତାପରେ ସୁଜି ଉପମା ତିଆରି କରିବୁ। ଆଉ। ପଲେଇ କିଛି ସବଜି ବି ଜାଣେ ତରକାରୀ ଟା
ହଁ। ଏତେ କଥା ଜାଣିଛନ୍ତି ଆଉ କଣ।
ହୁଁ।
ହ୍ୟାଲୋ।
କଣ ଶୁଭୁଚି?
ହଁ ହଁ ସୁୁବିଲା ଏବେ।
ଆଉ ଆପଣ କଣ ପଢାପଢି କରୁଚନ୍ତି?
କଣ ପଢାପଢି ଏବେ ଚାଲିଛି? ଏଇଟା ଆମ ବି
ପ୍ରିପରେସନ୍ ଆଉ।
ବି ଏଡ୍ କରୁଛନ୍ତି ନା ମାନେ
ସାରିଲାଣି ମୋର ଦିଇ ହଜାର ପଚିଶ ରେ। ଆନ୍ଧ୍ରାରେ କରିଥିଲି ଦୁଇ ହଜାର ପଚିଶରେ ସରିଚି। ଏବେ ପଢାପଢି ଚାଲିଛି ଆଉ ସେ ହଁ ଆଉ। ବଢିଆ ପଢାପଢି ଚାଲିଛି ଏଇଟା ଷ୍ଟ୍ରାଇକ ରେ ଯାଇଥିଲେ କି?
କୋଉଟା କହିଲେ?
ଖାଇଥିଲା ନା କାଲି ନା ପରଦିନ କେବେ?
ନାଇଁ ମୁଁ ଯାଇନି। ଆପଣଙ୍କର ଓଟିଟି ଟା ଏଟା କ୍ଲିୟର ହେଇଯାଇଚି।
କ୍ଲିୟର୍ ହେଇଛି।
ହଁ ମୋର ବି ହେଇଯାଇଛି, ହଁ ହେଇଯାଇଛି।
କେମିତି କଣ ହେବ ଜଣା ପଡୁନି।
ଆସିଲେ ବି ପ୍ରାୟତଃ କଣ ହଉଛି ସବୁ ପେପର ଲିକ୍ ହେଇଯାଉଛି।
ଆଉ ଏଟା ବି ଆସିବ କଣ କହୁଥିଲେ ଆସିବ କଣ କହୁଥିଲେ। ନ୍ ଆସିଥିଲା ଆସିବ ବୋଲି, କେବେ ଆସି ନାଇଁ।
କହୁଚନ୍ତି ନା କେମିତି?
ସେଟା ନୋଟିଫିକେସନ ଆସିଥିଲା ମୋ ସାଙ୍ଗ ଟା ଗୋଟେ କଣ କହୁଥିଲା ମତେ, ମୁଁ ବି ଦେ ଦେଖିନି ମତେ କହୁଥିଲା ଯେ ନୋଟିଫିକେସନ ଆସିଛି ଆଉ ଏସ୍ ଏସ୍ ଟା ଆସିବ। ଏଲ୍ ଟି ଆର୍ ଟା ତ କଣ ହବ କେଜାଣି। ହଁ ଏଲ୍ ଟି ଆର୍ ଟା ତ ଆର ବର୍ଷ ବାହାରିଥିଲା। ହଁ ବାହାରି ଥିଲା ସେଇ ଟାଇମ୍ ରେ ଆମର ଏକ୍ଜାମ୍ ସରି ନଥିଲା, ତ ଆମେ ପକେଇ ପାରିନଥିଲୁ ଏଇ ବର୍ଷ ଫୁଣି କଣ ବାହାରିବ କେତେବେଳେ କେଜାଣି, ନଭେମ୍ବର ଡିସେମ୍ବର ଆଡକୁ ବାହାରିବ ବୋଧେ।
ଏଲ୍ ଟି ଆର୍ ଟା ତ ଦେଇ ସାରିଲାଣି ନା ପୋଷ୍ଟ ଟା ସେଇଟା ହେଇଗଲାଣି ଦୁଇ ବର୍ଷ ଆଗରୁ ସେ ଦେଇଥିଲା। ଏବେ ଆମ ନି ଟା ଦିଏ ହେଇଛି ନହେଲେ ତ ସେ ଆଗରୁ ହିଁ ଦିଇ ବ ର୍ଷ ଆଗରୁ ହିଁ ବାହାର କରିଥିଲା ସେଇଟା, ଏବେ ଆଉ ପୋଷ୍ଟିଙ୍ଗ ତ
ସେଇଟା କେତେ କଣ ମାନେ ଚାଲିଲା କେସ୍ ଫସ୍ ହେଲା ତାପରେ ପୁଣି ଏବେ ସେଟା ପୋଷ୍ଟିଙ୍ଗ ଦେଲା।
ହୁଁ-ହୁଁ ଏବେ ପୋଷ୍ଟିଙ୍ଗ ଦେଲା ସେଟା। କେମ୍ତି।
ଆପଣଙ୍କ ଭଏସ୍ ଟା କ୍ଲିୟର୍ ଆସୁନି ନେଟ୍ ସ୍ଲୋ ରହୁଚି।
ଆପଣଙ୍କର ଉପରେ ପ୍ରେପାରେସନ୍ ଚାଲିଛି ନା କଣ?
ନାଇଁ ମୁଁ ସେନ୍ତି ନର୍ମାଲ୍ ସବୁ ମାନେ ଟ୍ରାଏ କରୁଛି।
ହୁଁ
ଏବେ ଆ ରାଇ ଅମିନ ଟା ଯୋଉ ବାହାରିଥିଲା ଦେଇଥିଲି ଯେ ହେଲେ ମାନେ ହବନି କିନ୍ତୁ। କନଫର୍ମ ମୁଁ ଆଁ କରିଚି ଫିପ୍ଟି ଏଇଟ୍ ଟା, ତାଧୁରୁ ସବୁ ଫିପ୍ଟି ଏଇଟ୍ ଟା ଯାକ ଠିକ୍ ଅଛି କିନ୍ତୁ ହବନି।
କଥା ମୁଁ ବି ଆଇ ଏମେନ୍ ଦେଇଥିଲି ପକେଇଥିଲି ହେଲେ କିଛି
ହଁ।
ଯାଇ ପାରିଲିନି।
ଅଁ ମାନେ ଏକ୍ଜାମ୍ ଦେଇପାଇଲେନି?
ଏକ୍ଜାମ୍ ଦେଇନି। ମେଡିକାଲ୍ ପ୍ରୋବ୍ଲେମ୍ ପଡିଲା ତ ଘରେ, ସେପଟେ ଯିବାକୁ ପଡିଲା।
ନାଇଁ କୋଶ୍ଚିନ୍ ତ ଭଲ ଆସିଥିଲା। ଆସିଥିଲା ହେଲେ ଟିକେ ମାନେ ମ୍ୟାଥ୍ ତ ପୁରା ଇଜି ଥିଲା ମ୍ୟାଥ୍ ଟା। ଏ ଟିକେ ଜେହ୍ନେରାଲ୍ ନଲେଜ୍ ଟା ଟିକେ ହାର୍ଡ ହେଇଯାଇଥିଲା ଆଉ। ଆଉ ମତେ ଟିକେ ବି ଟାଇମ୍ ବି ହେଲାନି ମାନେ
ନା ଇତ୍ରି।
କଁ କହିଲେ କଁ କହିଲେ?
ମ୍ୟାଥ୍ କୋତ୍ସିନ ରେ ଟାଇମ ହେଲାନି କି କଣ?
ନାଇଁ ମ୍ୟାଥରେ ମ୍ୟାଥ୍ ଟା ପା ଆଗେ ରହିଯାଇଥିଲା। ମ୍ୟାଥ୍ ଟା ଆଗ କଲି ସେଇଥିପାଇଁ ଟାଇମ୍ ଅଧିକ ଗଲା। କମ୍ପ୍ୟୁଟର ପାର୍ଟ ଟା ମୁଁ ଟୋଟାଲି କରିପାରିଲିିନି।
ହେଲେ ସେଥି ବି ମାର୍କ ଆସି ଯାଇଥାନ୍ତା।
ହଁ।
ଅଛି ମ୍ୟାଡ଼ାମ ତାହେଲେ।
ହଁ ଆପଣ କରିବେ କଲ୍?
ହଁ, ହଁ।
ହୋଉ ହୋଉ କରନ୍ତୁ।
ହୁଁ।